ହଁ।
ହ୍ୟାଲୋ ଆପଣ ନେଟୱାର୍କ ପାଉନି। ହ୍ୟାଲୋ।
ହଁ ପାଉଚି ମୋ ନେଟ୍।
ନା ଆପଣ ଭଏସ ଏଇ କଟୁଛି। ହ୍ୟାଲୋ।
ଏବେ ଆସିଲା।
ଆଜ୍ଞା।
ମୁଁ କଣ କରୁଛନ୍ତି? ଜୟ ଜଗନ୍ନାଥ।
ଏ ଆଜ୍ଞା ଶୋଇଛି ଆଉ। ବର୍ଷା ଆପଣ ଆଡେ ହେଉଛି କି?
ସନ୍ଧ୍ୟା ସମୟ ହେଇଗଲାଣି ଶୋଇଛନ୍ତି।
ଆଜି ଦେହ ଘଡେ ଭଲ ନାହିଁ ତ ସେଥିପାଇଁ ଶୋ ଶୋଇଛି ଆଉ।
ଓ ହୋ ଆପଣଙ୍କ ଆଡେ ବର୍ଷା ହଉଛି।
ହଁ ପ୍ରବଳ ବର୍ଷା ହଉଚି ଏଠି।
କୋଉ ଆପଣଙ୍କ ଘର କହୁଠିକା।
ଆମ ଘ ମୁଁ ରହୁଛି ପୁରୀ ରହୁଛି। ଆମ ଘର କୋଣାର୍କ। ଦିତ ମର ଚାକରୀ କରୁଛି ପୁରୀରେ। ପୁରୀରେ ପୁରୀରେ ରହୁଛି।
ହଁ ଆପଣଙ୍କ ଚାକିରୀ ବି ଆଜି ବନ୍ଦ ଥିଲା ବର୍ଷା କାରଣରୁ
ବର୍ଷା ବନ୍ଦ ନଥିଲା, ଦେହ ଖରାପ ମୁଁ ଗଲିନି ଆଜି।
ଆଛା, ଆଜି ମଧ୍ୟାହ୍ନ ଭୋଜନ କଣ କରିଥିଲେ?
ମଧ୍ୟାହ୍ନ ବଜନ ମୁଁ ଗୋଟେ ଢ଼ାବାରୁ ଯାଇକି ଖାଇବା ନେଇ ଆସିଥିଲି। ସାଧାଖାଇବା ନେଇ ଆସିଥିଲି।
କଣ କଣ ଥିଲା ଖାଇବାରେ?
ଖାଇବାରେ ଥିଲା, ଉଷୁନା ଭାତ ଥିଲା। ଡାଲ ଥିଲା ଆଉ ମିକ୍ସ ତରକାରୀ ଥିଲା। ଆଉ ଖଟା ଥିଲା।
ଆଉ ଉ
ଆଉ ଆଳୁ ଭଜା, ଆଳୁ କୁନ୍ଦୁରି ଭଜା ଥିଲା, ଆଳୁ ଚକଟା ଥିଲା, ପାପ ପାମ୍ପଡ ଥିଲା ସାଲଟ ଥିଲା।
ଭଲ ଆଉ
ଆପଣ ମଧ୍ୟାହ୍ନ ଭୋଜନ କରିଛନ୍ତି?
ହଁ ମୁଁ ମଧ୍ୟାହ୍ନ ଭୋଜନ କରିଛି, ଆପଣଙ୍କ ପରି ମୁଁ ମଧ୍ୟ ମଧ୍ୟାହ୍ନ ଭୋଜନ କରିଛି।
ଆଜ୍ଞା ଆଜ୍ଞା, ଆପଣ କଣ କରିଥିଲେ?
ଭାତ, ଡାଲି ଆଉ ସବୁ ପନିପରିବା ମିଶିକି ତରକାରି।
ଆଜ୍ଞା ଆଜ୍ଞା।
ତାର ତ ପୋଟଳ ଆଳୁ ମଜା।
ଆଜ୍ଞା ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ମତେ ତ କୌଣସି ରୋଗ ହେଇନି।
ଆଜ୍ଞା। ଆଜ୍ଞା କୁହନ୍ତୁ? ହାଲୋ, ଆପଣ ଆଡେ ଆପଣଙ୍କ ଆଡ଼େ ସମସ୍ତେ ଭଲ ଅଛନ୍ତି? ହଁ ଘରେ ଭଲ ଅଛନ୍ତି ସମସ୍ତେ, ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ମୋ ଘରେ ସମସ୍ତେ ସୁସ୍ଥ ଅଛନ୍ତି।
ଆଜ୍ଞା ଆଜ୍ଞା, ଆଉ ଆପଣ ବୁଲାବୁଲି ରହିବାକୁ ଯଦି ଯିବେ ପଡେ ନା ଘରେ ରହିବ?
ଆଜି ଆମ ଆଡେ
ଆଜି ଆମ ଆଡ଼େ ଆଜ୍ଞା
ଆଜି ଆମ ଆଡେ ବର୍ଷା ହଉଛି, ତ ମୁଁ ଆଜି କୋଉଠି ବାହାରକୁ ଯିବିନି।
କହୁଚି ବାହାରକୁ ଯିବିନି। ଆଜ୍ଞା ଆଜ୍ଞା।
ମୁଁ କିଏ କହୁଚନ୍ତି?
ଆଉ ବର୍ଷା ବି ଛାଡୁନି।
ଆଜ୍ଞା ଆ
ଲଘୁଚାପ କାରଣରୁ
କଣ କହିଲେ? ତିନି ଦିନେ ଏ ବି ଲଗାତାର ବର୍ଷା ଅଛି।
ଲଗାତର ବର୍ଷାଅଛି। ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ଆଜି କଲେଜ ଯାଇନଥିଲେ?
ଆଜି ଆମର ଆମର ଗୋଟେ ପରୀକ୍ଷା, ପରେ ଆଉ ଗୋଟେ ଦିନ ସମୟ ଟିକେ ବିରତି ତାପରେ ପୁଣି ପରୀକ୍ଷା ଅଛି ହଁ।
ଆଜ୍ଞା। ଆପଣ ଭୁବନେଶ୍ୱରରେ ବୁଲିବାକୁ ଭଲ ଜାଗା କଣ ଅଛି?
ଭୁବନେଶ୍ୱରରେ ବୁଲିବା ପାଇଁ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ରାଜାରାଣୀ ମନ୍ଦିର। ଆଉ ଆପଣ ସାଇନ୍ସ ଏ ବିଜ୍ଞାନ ପାର୍କ ଅଛି।
ଆଜ୍ଞା।
ତାପରେ ନିକୋ ପାର୍କ ବି ଅଛି ଆଉ ଗୋଟେ ବଙ୍ଗ ପାର୍କ ବି ଅଛି ଭୁବନେଶ୍ଵରରେ।
ବଗୁ ପାର୍କ ରେ ଅଛି।
ହଁ ହଁ।
ହ୍ୟାଲୋ ସେ ବଗ ପାର୍ କମ୍ପାନୀ ଦିଆଯାଇଛି କହିପାରିବେ କି।
ସେଇଟା ତ ମୁଜା
ସେଇଟା ତ ମୁଁ ଜାଣିନି।
ସେଇଟା ତ ମୁଁ ଜାଣିନି କିନ୍ତୁ ତା ନାଁ ବଙ୍ଗ ପାର୍କ ଦିଆଯାଇଛି।
ଆଜ୍ଞା ଆଜ୍ଞା।
ବରା ମୁଣ୍ଡ
ଆପଣ ଆଜ୍ଞା ଆଜ୍ଞା ଆପଣ କେହି ବୁଲିବାକୁ ଯାଇଛନ୍ତି।
ହଁ।
ଆଜ୍ଞା ଆଜ୍ଞା। ଆପଣ ଭୁବନେଶ୍ୱରରେ କୋଉ କୋଉ ଜାଗା ବୁଲିଛନ୍ତି ଟିକେ ବର୍ଣନା କରିବେ ଭଲ ଲାଗନ୍ତା।
ମୁଁ ଭୁବନେଶ୍ଵର ରେ ଲିଙ୍ଗରାଜ ମନ୍ଦିର ଯାଇଛି, ମୁକ୍ତେଶ୍ଵର ମନ୍ଦିର ଯାଇଛି, ରାଜାରଣୀ ମନ୍ଦିର ଯାଇଛି। ଯୋଉ ଯୋଉ ନା ସବୁ ମୁଁ କହିଲି, ମୁଁ ସେଇ ଜାଗାକୁ ଯାଇଛି।
ଆଜ୍ଞା ମୁଁ ଶୁଣିଛି, ଭୁବନେଶ୍ୱରରେ ଚିପିଖାନା ଅଛି।
କୋଉ ଖାନା?
ଚିଡିଆଖାନା।
ହଁ ନନ୍ଦନକାନନ ଅଛି।
ଆଜ୍ଞା ଆଜ୍ଞା ଆପଣ ବୁଲିଛନ୍ତି?
ହୁଁ ନନ୍ଦନକାନନ ମୁଁ ଯାଇଛିୁ।
ଆଜ୍ଞା ଆଜ୍ଞା ସେ ସେ କୋଉ ପଟୁ? ରେ ପଶୁ ହଁ ମୁଁ ଥରେ ଯାଇଥିଲି, ଛୋଟବେଳେ ଯାଇଥିଲି। ପିଲାବେଳେ ଯାଇଥିଲି, ଏବେ ଆଉ ଯାଇନି। ସମୟର ଅଭାବ ଯୋଗୁରୁ। ଆପଣ କେବେ ଯାଇଥିଲେ?
ମୁଁ ନନ୍ଦନକାନନ ଯାଇଥିଲି, ଏବେ ମୁଁ ବର୍ଷେ ତଳେ ଯାଇଥିଲି।
ଆଜ୍ଞା ଆଜ୍ଞା। ଆପଣ ସେଠି କି କି ପ୍ରକାର ପଶୁ ଦେଖିଛନ୍ତି?
ଆପଣ ଏ ବିଷୟରେ ମତେ ପଚାରନ୍ତୁନି, ଅଲଗା କିଛି ପଚାରନ୍ତୁ।
ହଁ ଠିକ୍ ଠିକ୍ ଠିକ୍।
ଆ ଆଉ
ହ୍ୟାଲୋ।
ଆଜ୍ଞା। ହ୍ୟାଲୋ, ଆପଣ ପୁରୀ କେବେ ଆସନ୍ତି ବୁଲିିବାକୁ ଆସୁନାହାନ୍ତି?
ହଁ ପୁରୀ ତ ଆମେ ଯାଉଛେ ଏତୁ ମୁଁ ଜଗନ୍ନାଥଙ୍କୁ ବହୁତ ମାନେ।
ଆଜ୍ଞା ଆଜ୍ଞା। ହଁ ବହୁତ ବଢ଼ିଆ, ଆପଣ ପୁରୀର କେଉଁ କେଉଁ ଜାଗା ଦେଖିଛନ୍ତି? ଟିକେ କହିପାରିବ କି?
ପୁରୀରେ ମୁଁ କୋଉ ଜାଗା ଦେଖିନି ବଟ ମୁଁ ଜଗନ୍ନାଥ ମନ୍ଦିର ଦେଖିଛି ସିଏ ବି ଦେଖି ସମୁଦ୍ର କୂଳ
ସେ ସମୁଦ୍ର କୁଳ
ଚନ୍ଦ୍ର ଭାଗାର ଉପକୂଳ ଦେଖିଚି ସେତିକି।
ଉପକୂଳ ଦେଖିଚି ସେତିକି। ଆଜ୍ଞା ଆଜ୍ଞା। ଆଉ କୋଣାର୍କ କେବେ ବୁଲିବାକୁ ଯାଇଛନ୍ତି?
ହଁ କୋଣାର୍କ ଯାଇଛି।
ହଁ କୋଣାର୍କ ଯାଇଛି। ଆଜ୍ଞା ଶେଷଥର କେବେ ଯାଇଥିଲେ କହିପାରିବେ?
କୋଣାର୍କ ମୁଁ ବହୁତ ଦିନ ତଳେ ଯାଇଥିଲି ପାଞ୍ଚ ବର୍ଷ ପାଖାପାଖି ହେଇଯିବ ଯିବାର।
ଆଜ୍ଞା ଆଜ୍ଞା ମା ମଙ୍ଗଳାଙ୍କ ମନ୍ଦିର କାକଟପୁର୍ ଯାଇଛନ୍ତି?
ହଁ କାକଟପୁର ମୁଁ ଯାଇଛି।
କଟପୁରୀ ମୁଁ ଯାଇଚି। ଆଜ୍ଞା ସେ ଦର୍ଶନ ଭଲ ଭାବରେ ହେଲା ସେଠି ହୁଏ ନା କିଛି
ହଁ ଆମେ ତ ଯେବେ ଯାଇଥିଲେ ବହୁତ ଭଲ ଦର୍ଶନ ହେଇଥିଲା।
ଆଜ୍ଞା ଆଜ୍ଞା। ଆପଣ ଚନ୍ଦ୍ରଭାଗା, ରାମଚଣ୍ଡୀ
ହଁ ରାମଚଣ୍ଡୀ ବି ମୁଁ ଦେଖିଛି।
ଆଜ୍ଞା।
ଆପଣ ଆ ଓଡିଶା ବାହାରକୁ କୋଉ କୋଉ ଜାଗା ଭ୍ରମଣ କରିଛନ୍ତି?
ମୁଁ ଓଡ଼ିଶା ବାହାରାରୁକୁ କେବେ ଯାଇନାହିଁ। କେବଳ ଯାଇଛି କେନ୍ଦୁଝର ଯାଇଛି ଘଟଗାଁ ଆଉ।
କେନ୍ଦୁଝର ଟା ତ ଓଡିଶା ଭିତରେ ଅଛି।
ଆଜ୍ଞା ଫେରେ ଜୋଉ ଗାଇ ଗୁଳି ଓଡିଶା ବାହାରକୁ ଯାଇଏନାହିଁ ଓଡିଶା ଭିତରେ ଦେଖିଛି କେନ୍ଦୁଝର ଯାଇଛି। ଯାଜପୁର କେନ୍ଦ୍ରାପଡ଼ା ଆଉ।
ଆଜ୍ଞା।
କଟକ ବି ଯାଇଛି ଆଉ ଭୁବନେଶ୍ୱର ଯାଇଛି ଏଇ ଯେତେ ପାଞ୍ଚଟା ଜିଲ୍ଲା ଯାଇଛି। ଯାଇଛି ଆଉ।
ଆଜ୍ଞା।
ଆଜ୍ଞା ଆପଣ ଓଡ଼ିଶା ବାହାରକୁ ଯାଇଛନ୍ତି ନା ଯାଇନାହାନ୍ତି?
ଓଡିଶା ବାହାରକୁ ମୁଁ କୁଆଡେ ଯାଇନି କେବଳ ଛତିଶଗଡ ଯାଇଛି।
ଆଜ୍ଞା ଛତିଶଗଡ଼ରେ କଣ ଦେଖିବାକୁ ଯାଇଥିଲେ ନା
ଛତିଶଗଡ ରେ ଗୋଟେ ପାର୍କ ଥିଲା ମୁଁ କେବଳ ସେଠି ହିଁ ଯାଇପାରିବି ଯେହେତୁ ଆମର ସନ୍ଧ୍ୟା ହେଇଯାଇ ଥିଲା ଗଲା ବେଳକୁ ଏବଂ ତା ପର ଦିନ ଚାରିଟା ବେଳେ ଆମର ଟ୍ରେନ ଥିଲା ଘରକୁ ଆସିବା ପାଇଁ। ତ ମୁଁ ବେଶୀ ଜାଗା ବୁଲି ପାରିନି ସନ୍ଧ୍ୟା ବେଳେ ଗଲି ତ ସେ ସେଠି ଜଣେ ଆମର ଅ ବନ୍ଧୁ ଥିଲେ ତ ତାଙ୍କ ତ ଆମେ ଭେଟିକି ତାଙ୍କ ଘରେ ରହିଲୁ ଚାରିଟା ଯାଏଁ ଚାରିଟରେ ଆମେ ଆମ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲୁ ଟ୍ରେନେରେ।
ଆଜ୍ଞା ଆଜ୍ଞା ଆଉ ଓଡ଼ିଶାରେ କଉଁ କଉଁ ଜିଲ୍ଲା ବୁଲିଛନ୍ତି?
ଓଡ଼ିଶାରେ ମୋ ଜିଲ୍ଲା ନାଁ କହିବି?
ଜିଲ୍ଲା ନା କନ୍ତୁ? ଆଜ୍ଞା କୁହନ୍ତୁ କେଉଁ ଜିଲ୍ଲାରେ ଯିଏ ଜିଲ୍ଲାରେ ପଚାରିଲିବ ଜିଲ୍ଲାରେ କେଉଁ ଜାଗା ବୁଲିଛନ୍ତି ମୁଁ ପଚାରିବି ଆପଣଙ୍କୁ
ଗଞ୍ଜାମ ଯାଇଛି କିନ୍ତୁ କୋଉ ଜାଗାକୁକ ଯାଇଛି ସେଇଟା ମୋର
ପଞ୍ଜାମର ତ ଉ ପ୍ରସିଦ୍ଧ
ତାରିଣୀ ମନ୍ଦିର ତାରାତାରିଣୀ।
ଆଜ୍ଞା।
ସେଠିକି ମୁଁ ଯାଇଛି ଗଞ୍ଜାମ।
ଆଜ୍ଞା ଚିଲିକା ଯାଇଛନ୍ତି ନ ଯାଇନାହାନ୍ତି।
ହଁ ଚିଲିକା ଯାଇଛି।
ହଁ ଯାଇଛି। ଆଜ୍ଞା। ଚିଲିକାରେ ଡ ଡଲଫିିନ ଦେଖିଛନ୍ତି ନାଁ ଦେଖିନାହାନ୍ତି।
ନା ମୁଁ ଡଲଫିନ୍ ଦେଖିନି।
ଦେଖିଛନ୍ତି।
ନା ଦେଖିନି। ଆପଣ ଦେଖିଛନ୍ତି?
ହଁ ମୁଁ ଦେଖିଛି।
ଡରଫିନର ଆକାର କେତେ ବଡ ହବ?
ଜଲଫେନି ଆକାର ମୁଁ କହିପାରିବିନି କେତେ ବଡ। କିନ୍ତୁ ଦୂରରୁ ଦେଖିଛି ହେଲା। କରିବି ଏଇ ମୁଣ୍ଡେ ଦଶ ଦଶ ବାର ଫୋଟ ପନ୍ଦର ଫୁଟ ହେବେ।
ଆଚ୍ଛା।
ଆଜ୍ଞା।
ହଉ ଆପଣଙ୍କ ସହ କଥାବାର୍ତ୍ତା ହେଇ ମତେ ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ଆପଣଙ୍କ ସହିତ ବି କଥାବାର୍ତ୍ତା ହେଇକି ବହୁତ ଭଲ ଲାଗିଲା। ଏବେ ରଖୁଛି। ଜୟ ଜଗନ୍ନାଥ ଆଜ୍ଞା।